କଣ କରୁଚ?
ଏଇ ବସିଥିଲି।
ଆଉ କଣ ଖାଇଚ? ନାଇଁ ମୁଁ ବି ଏବେ ଟିକେ ଅ ଏବେ ଟିକେ ଗରମ ଲାଗୁଥିଲା ତ ଏବେ ଟିକେ ଛାତ ଉପରକୁ ଆସଚି ଟିକେ ବସିବା ପାଇଁ ତମେ ଏବେ କୋଉଠି ଅଛ?
ମୁଁ ଏ ଘରେ ଅଛି ହେଇ ଗରମ ତ ହୋଉଚି ଆଉ।
ହଁ ଆଉ କଣ ଖାଇଥିଲ?
ସନ୍ଧ୍ୟା ବେଳୁ ସେ ଜଳିଖିଆ ଖାଇଥିଲି।
ଓହୋ ମୁଁ ବି ମୁଁ କିଛି ଖାଇନି ଏପର୍ଯ୍ୟନ୍ତ। ଏଇ ଛଅଟା ବେଳୁ ଆସିଲି କାମ ସାରିକି ଏବେ ବସିଥିଲି ମୁଁ ପସ୍ଥିଲି ଆଉ ମୁଁ କହିଲି ହୋଉ ଟିକେ କଥାବାର୍ତ୍ତା ହେଇଯିବା।
ଓ ହୋ।
ଆଉ ତମ ଆଡେ କେମିତି କଣ ରଜ ଚାଲିଲାଣି? ମହୋସ୍ତ୍ରବ ମହୋତ୍ସବ ଫାହୋତ୍ସବ ହୋଉଚି ନା?
ହଁ ହୋଉଚି ଏବେ ଦୋଳି ଫୋଳି ସବୁ ପକା ହେଲାଣି।
ଆଉ ଡ୍ରେସ୍ ଆଉ ଡ୍ରେସ ସେରିକା ସବୁ କିଣି କିଣା କିଣାକୁଣି ସରିଲାଣି?
ହଁ ଏବେ ଯିବି କାଲି ପରଦିନ ଆଡକୁ ଧରିକି ଆସିବି ଡ୍ରେସ୍ ଫେସ୍ ସବୁ।
ଓ ହୋ ଆ ଡ୍ରେସ୍ ଆ କୋ କଣ କେମିତିଆ ଡ୍ରେସ୍ ଆଣିବ?
ଭାବୁଚି ଗୋଟେ ପ୍ୟାଣ୍ଟ୍ କୁ ଟପ୍ ଫପ୍ କଣ ଗୋଟେ ଧରିକି ଆସିକି ପିନ୍ଧିବି ଆଉ।
ହଁ ଗୋଟେ ପ୍ଲାଜୋ ପ୍ୟାଣ୍ଟ କୁ ମାନେ ଯୋଉ ପ୍ଲାଜୋ ଜିନ୍ସ୍ ଯୋଉ କାର୍ଗୋ ପ୍ଲାଜୋ ଜିନ୍ସ୍ ଏମିତିକୁ ଗୋଟେ କ ଗୋଟେ ଯୋଉ ଡବଲ ଡବଲ ଏକ୍ସ ର ସାର୍ଟ ଆଣୁନ ସେଟା ବହୁତ ସୁନ୍ଦର ଦେଖାଯିବ।
ହଁ ମୁଁ ବି ଭାବୁଥିଲି ସେଇ ଟାଇପ୍ ର କିଛି ଗୋଟେ ଆଣିବି।
ହଁ ସେଇ ଟାଇପ୍ ର ଟିକେ ଭଲ ଲାଗେ ପିନ୍ଧିବା ପାଇଁ ତାପରେ ଏତେ ଗରମ ଯୋଉ ହଉଥିବ। ଆ ଗରମ କୁ ସେ ଫୁଲକା ଫୁଲକା ଡ୍ରେସ୍ ଉରା ଟିକେ ଭଲଲ୍ ଲାଗିବ। ଆଉ ତମ ଘରେ ସମସ୍ତେ। ହଁ ମୁଁ ମୁଁ ଖାଲି ଗୋଟେ କପଡ଼ା ଆଣିଥିଲି। ଏ କିଣିକି ସମ୍ବଲପୁର ର ମୋ ଭାଇ ଯାଇଥିଲେ ସମ୍ବଲପୁରୁ ଯେ ଆଣିଥିଲେ ମୋ ପାଇଁ ଗୋଟେ କପଡାଟେ ମୁଁ ସେ କପଡ ରୁ ଗୋଟେ ସର୍ଟ କୁର୍ତ୍ତିୀ ଟେ ତିଆରି କରିଚି। ମୋ ଭାଇ ଜାଣିପାରିଲେନି ଗୋଟେ ଛୋଟ ମାପ ର କୁର୍ତ୍ତି ମାନେ କପଡା ଆଣିଥିଲେ ତ ବାଧ୍ୟ ହେଇକି ଗୋଟେ ସର୍ଟ କୁର୍ତ୍ତି କରିବାକୁ ପଡିଲା ଆଉ। ଆଉ ଗୋଟେ ଖାଲି ଚୁଡ଼ଦାର ଗୋଟେ କରିଚି ଆଉ ଗୋଟେ କିଛି ଭାବିନି ଲାଷ୍ଟ ରଜ କଣ କେମିତି କରିବି କିଛି ଭାବିନି ଏପର୍ଯ୍ୟନ୍ତ ତମେ?
ମୁଁ ତ ଗୋଟେ କୁର୍ତ୍ତିୀଟେ ଆଣିକି ରଖିଛି ଆଉ ଗୋଟେ ସେଇ ଟପ୍ କୁ ପ୍ୟାଣ୍ଟ ଫ୍ୟାଣ୍ଟ କଣ ଟେ ଆଣିକି ରଖିବି ଆଉ।
ଆଉ ତମ ତମ ତମ ଆଡେ ବର୍ଷା ପବନ କେମିତି କଣ?
କାଇଁ ବର୍ଷା ତ ହୋଉନି ଆଉ କଣ କରିବା।
ଆମ ଆଡେ କୁହନି କୁହନି ଏତେ ଜୋରରେ ନିର୍ଦ୍ଧୁମ ମେଘ ଯେ ଆଉ କଣ କହିବି। ଏତ ଏତେ ମେଘକୁ ପୁଣି ଏତେ ଗରମ କଣ କରିବୁ କହିଲ ଏତେ ମେଘ ମାନେ ଏବେ ଆମେ ଦିନେ ଗୋଟେ ପେଟ୍ରୋଲ ପମ୍ପ ପାଖରେ ମୁଁ ଆଉ ମୋ ଭାଇ ଠିଆ ହେଇଥିଲୁ ଏତେ ଜୋରେ ମେଘ ହେଲା ଯେ ଜଣଙ୍କର ସ୍କୁଟି ଏକାଥରେ ଗଳି ପଡିଲା। କୁହନି ଏମତି ପୁରା ମେଘ ହୋଉଚି। ତମ ପଟେ ତ ବହୁତ ଭଲ ଯାହା ହଉ। ମେଘ ଏତେ ହୋଉନି।
ମେଘ ତ ହୋଉନି ହେଲେ ଗରମ ବହୁତ ହୋଉଚି ରହି ହଉ
ଗର୍ ରମ୍ ମାନେ ରହି ହଉନି ଏମିତି ଯୋଉ ଗରମ ହୋଉଚି କଣ କରିବୁ ଭଗବାନ କଣ କରୁଚନ୍ତି କେ ଜାଣି? ଏତେ ଜୋର ରେ ଗରମ ହୋଉଚି ମାନେ ବସିବା ହୋଉନି ଖାଇ ହୋଉନି କଣ କରିବୁ।
ହୁଁ ପା।
ବୋହୁତ୍ କଷ୍ଟ ହୋଉଚି। ଆଉ ଆମ୍ବ ଫାମ୍ବ ସବୁ ଖାଇଲଣି ନା ନାଇଁ?
ହଁ ଆମ୍ବ ଖାଇଥିଲୁ ତ ଆଜି ତ ଖାଇଥିଲି ମୁଁ। ଆଉ ଆମ୍ବ ତ ଏ ବର୍ଷ ବେଶୀ ଗଛରେ ଆସିନି ସରିଗଲାଣି ବି।
ପଛରେ ଆସେ ଆମର ଆମର ଖାଇଚୁ ସେମିତି ଆଜି ମୁଁ ଯାଇଥିଲି ଗୋଟେ ମାର୍କେଟ କୁ କିଣିଆ ପାଇଁ ଆମ୍ବ ପାଞ୍ଚ କେଜି ନା ଛଅ କେଜି ଧରିକି ଆଇଚି। ଆମ୍ବ ଉଁ ଆଗଟା ଏତେ ବାଗ ଭଲ ଦେଖିବାକୁ ନୁଏଁ। କିନ୍ତୁ ଭିତର ଟା ପୁରା ଚିନି ଠୁ ବି ଆଉ ରୀ ଶିରା ଏତେ ଭଲ ଲାଗିବା ପାଇଁ ମୁଁ ଆବିଲି ବୋଧେ ବହୁତ ଖଟା ଲାଗିବ ଆମ୍ବ ଟା। କିନ୍ତୁ ଭଲ ମିଠା ଲାଗିଲା ଆମ୍ବ ଟା।
ହଁ ସେମିତି ଗୋଟେ ଗୋଟେ ଆମ୍ବ ବହୁତ ଭଲ ଲାଗେ।
ଆଉ ତମେ ଉଁ ହୁଁ ଆଉ ଘର ଲୋକ ସବୁ କେମିତି କଣ ଅଛନ୍ତି?
ହୁଁ ବହୁତ ଭଲ ଅଛନ୍ତି। ଆଉ ତମ ଘରେ?
ହଁ ଆମ ଘରେ ସେମତି ଭଲ ଅଛନ୍ତି ମତେ ଟିକେ ମଝିରେ ଜର ହେଇଯାଇଥିଲା ଯୋଉ ବର୍ ଷା ପବନ ଏତେ ଜୋର ରେ ହଉଥିଲା ଜର ହେଇଥିଲା। ଏବେ ଥଣ୍ଡା ହେଇଚି ଥଣ୍ଡା ମାନେ ତଣ୍ଟି ଫଣ୍ଟି ଦରଜ ଅଛି, ସେତିକି ଆଉ। ଆଉ ତମର କେମିତି କଣ ତମ ଦେହ ପା?
ହଁ ସବୁ ଠିକ୍ ଠାକ୍ ଅଛି।
ଓହୋ ଆଉ ଏବେ କଣ ସବୁ ଚାଲଚି?
ଏବେ କାହିଁ ଯୋଉ ଚାରିଟାରେ ମୁଁ ଯାଇଥିଲେ ଆଜି ହେଇଚି ଆମ ରଜରେ ଯଉ ଫଙ୍କସନ୍ ହବ ତି ଡ୍ୟାନ୍ସ ଶିଖିବା ପାଇଁ ଡ୍ୟାନ୍ସରୁ ଆସିକି ଖାଇକି ତ ବସିଥିଲି ଆଉ।
କଉ କଉ ସଙ୍ଗ ରେ ଡ୍ୟାନ୍ସ କରୁଚ?
ଗୋଟେ ଜଗନ୍ନାଥ ଗୀତରେ ଡ୍ୟାନ୍ସ କରୁଚୁ ଯୁଗେ ଯୁଗେ ଜଗନ୍ନାଥ। ଆଉ ହିନ୍ଦୀ ରିମିକ୍ସରେ ଗୋଟେ ଡ୍ୟାନ୍ସ କରୁଚୁ।
ହଁ ତମ ପାର୍ଟନର ଫାଟନର ମିଶିକି ଡ୍ୟାନ୍ସ କରଚ ନା?
ହଁ ଗୋଟେ ଗ୍ରୁପ ହେଇକି ଆହୁରି ଗୋଟେ ଆକ୍ଟିଂଟେ ବି କରିଚୁ ମା ଉପରେ।
ଆଉ ସିଙ୍ଗିଲ୍ ସିଙ୍ଗିଲ୍ ଡ୍ୟାନ୍ସ କରୁନ ମାନେ ସୋଲୋ ପଫମାନ୍ସ କରୁନ?
ହଁ କରୁଚନ୍ତି ତ ପିଲା।
ତମେ କରୁନ?
ନାଇଁ ଆମର ଗ୍ରୁପ ଡ୍ୟାନ୍ସ କରୁଚୁ ଗୋଟେ।
ଅଁ ଯାଆ ଯୋଉଟା ଖୁସିଲା ନା ଏତେ ବି ଗରମ କୁ ନାଚିଲା ଆଳୁକୁ ବି ବହୁତ ବିରକ୍ତ ଲାଗିବ।
ହଁ।
ଆଉ ତମର ତମର ସେ ଯୋଉଠି ରଜ ମହୋତ୍ସବ ହବ ସେଠି ମାଇକ୍ ଫାଇକ୍ ଇଏ ଫିଏ ସବୁ ଆସୁଚି ନା?
ହଁ ଆସିସି ସବୁ ଆସିବ।
ଆଉ କେତେ ବାଟ ଡେକୋରେସନ ଗଲାଣି?
ଡେକୋରେସନ କାମ କିଛି ହେଇନି ଦୋଳି ଫୋଳି ସବୁ ପଡି ସାରିଲାଣି। ଏଇ ଏବେ ସବୁ ଡେକୋରେସନ୍ ହବ କାଲିକି ପହର ଦିନରୁ ଷ୍ଟାର୍ଟ ହବ ଆଉ।
ହଁ ଖାଲି ଏଇ ଯୋଉ ଇଏ ଟେଣ୍ଡ ଫେଣ୍ଡ ମରାହେଇନି ନା?
ନାଇଁ ମରାହେଇନି ହବ ଆଉ ତମ ଆଡେ କଣ ରଜ ପର୍ବ କେମିତି ହଉଚି?
ହଁ ଆମପଟେ ବି ସେମତି ରଜ ମହୋତ୍ସବ ହୁଏ ଯେ ପ୍ରଥମ ହ ଦିନ ରାତି ବେଳକୁ ଡ୍ୟାନ୍ସ କରନ୍ତି ଛ ଛୋଟ ବଡ ମିଶିକି ଏମିତି ଡ୍ୟାନ୍ସ କରନ୍ତି ଛୁଆ ହ ଦେଖିବାକୁ ଟିକେ ମଜା ଲାଗେ ଆ ସେକେଣ୍ଡ ଦିନ ଅ ସେମିତି ଡ୍ୟାନ୍ସ ଫାନ୍ସ କରନ୍ତି ଆକ୍ଟିଂ ଫାକ୍ଟିଙ୍ଗ କରନ୍ତି ଥାର୍ଡ ଦିନ ଆମ ଗାଁ ସ୍କୁଲରୁ ଯେ ସବୁୁ ହଏଷ୍ଟ ମ ଆଉ କଲେଜୁ ଯ ସବୁୁ ହଏଷ୍ଟ ମାର୍କ ଦ ତାକୁ ଡାକିକି ଗୋଟେ ପ୍ରାଇଜ ଦିଆଯାଏ ଆଉ କେମିତି କଣ ପଢା ପଢି କରୁଛୁ ଆଗ ପିଢି ମାନଙ୍କୁ କେମିତି ସବୁ ଉଁ ସେ ତାଙ୍କର ନିଜର ଜୀବନର କଥା ଯେତିକି ପର୍ଯ୍ୟନ୍ତ ସେ ପଢିଛନ୍ତି। ତା ଜୀବନ କଥା। ତାଥା କୁହନ୍ତି କେମିତି ଆଗକୁ ପିଲାମାନେ ଭଲ ପାଠ ପଢ଼ିକି ଉନ୍ନତି କରିବେ ସେମିତି ଏଇଟା ସବୁ ହୁଏ ଲାଷ୍ଟରେ ତାଙ୍କୁ ପ୍ରାଇଜ ଦିଆଯାଏ। ଏତିକି କାମ ହୁଏ ଆଉ ଦୋଳିମତି ଦି ଦଶ ପନ୍ଦରଟା ବୋଧେ ପଡିଥାଏ ଦୋଳି ସେଥିରେ ଫୁଲ ଲଗା ହେଇଥାଏ ନହେଲେ ପତ୍ର ଦେଇକି ସଜେଇଥାନ୍ତି ଭଲ ଲାଗେ ସେଟା ଟିକେ ଖେଳିବା ପାଇଁ ଆଉ ଆମର ଗୋଟେ ମନ୍ଦିର ସାଇଡ ରେ ହୁଏ ସେଠି ପୁଅ ପିଲା ବହୁତ ଖେଳନ୍ତି ବା ମାନେ କବାଡି ଏତେ ସୁନ୍ଦର ଖେଳନ୍ତି ଯେ ମାନେ ଧଳା ଡ୍ରେସ ପିନ୍ଧିଥିଲେ ବି ଗଡିଯାନ୍ତି ଏତେ ଭଲ ଲାଗେ ଦେଖିବା ପାଇଁ ଆଉ ଏବେ ଆଉ କଣ ହୁଏ? ଆଉ ଏମତି ଆମେ ସେଇଠି ଯାଇକି ଦେଖୁ ଆଉ। ତମ ପଟେ କେମିତି କଣ ଆମ ଭଳିଆ ନା ଆମଠୁ ଆହୁରି ଖରାପ ନା ଅଧି ଭଲ?
ହଁ ସେମିତି ହୁଏ ଦିନ ବେଳେ ସବୁ ଖେଳ ପ୍ରତିଯୋଗିତା ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୁଏ। ଏ ଫାଷ୍ଟ ସେକେଣ୍ଡ ଥାର୍ଡ ଏମିତି ପ୍ରାଇଜ ବି ସମସ୍ତଙ୍କ ପାଇଁ ରଖାଯାଇଥାଏ। ଆଉ ରାତିରେ ପ୍ରୋଗ୍ରାମ ଡ୍ୟାନ୍ସ ପ୍ରୋଗ୍ରାମ ହୁଏ। ଏ ସେଥିରେ ବି ପ୍ରାଇସ୍ ସମସ୍ତଙ୍କୁ ଦିଆହୁଏ।
ହଁ ଟିକେ ପ୍ରାଇଜ ଦେଲେ ଏଟରଟେଣ୍ଟ ଲାଗିବ ଇଛା ଲାଗିବ। ଖାଲି ବିନା ପ୍ରାଇଜ ରେ ବାଗ ଲାଗିବନି। ଆମ ଗାଁ ରେ ବି ଦିଆଯାଏ। କିନ୍ତୁ ଆମେ ମାନେ ବଡ ଛୁଆ ଆଁ ତାଙ୍କ କେତେ ନାଚିବା ଏଇବା ଟା ଠିକ ହୁଏନି। ସେଥିପାଇଁ ସେ ଆମେ କିଛି ଆମେ ମାନେ କିଛି ପରଫମାନ୍ସ ଦଉନା। ଆମେ ଖାଲି ବସିକି ଦେଖୁ ଏଞ୍ଜୟ କରୁ ସେତିକି ଆଉ। ଆଉ ଆମ ଗାଁ ପାଖରେ ଗୋଟେ ଛୋଟ ପାର୍କ ଅଛି। ସେ ପାର୍କରେ ଯାଇଁକି ବସୁ ସେଠି ଯାଇ ଫଟୋ ଫଟ ଉଠଉ। ଭଲ ଦେଖ ଭଲ ଲାଗେ। ଏମିତି ସବୁ କରୁ ଆଉ। ଆଉ ତମର କେମିତି ପାନ ପାନ ତମେ ଖାଅ ନା?
ହଁ ପାନ ରଜପାନ ହେଲେ ଖାଏ।
ହଁ ଆମେ ବି ଖାଉ। ଆମେ ଏକାଥରେ କେତେଟା ଖାଇଦବୁ ତାର ହିସାବ ନଥିବ।
ରଜରେ ଖୁସିରେ କେତେ କଣ ଖାଇଦିଅନ୍ତି ଲୋକ
ହଁ ଇଚ୍ଛା ସେ ଏତେ ଏତେ ସାଙ୍ଗସାଥିଙ୍କ ସହିତ ଦେଖା ହେଇଥାଏ ନା କେତେବେଳେ କିଏ କେତ୍ କେତେବେଳେ ଦେଇଦିଆ ହବ ଇଏରେ ସେତେବେଳେ ଖାଇବାକୁ ବହୁତ ଭଲ ଲାଗେ। ଆଉ ଖାଲି ସମୟରେ କଣ ଖାଇହବ ନା କେବେ ଖାଇପାରିବୁ ସେଇଥିଲାଗୀ। ଖାଇଦବା କଥା ଆଉ।
ମୋର ଲାଷ୍ଟ ରଜରେ ଗୋଟେ ପିଠାପଣାର ପ୍ରୋଗ୍ରାମ୍ ଟେ ବି ଅଛି। ସମସ୍ତେ ନିଜ ନିଜ ଘରୁ ଧରିକି ଆସିବେ ପିଠା ପଣା ଗୋଟେ ପ୍ରତିଯୋଗିତା ହବ।
ହଁ ସେଇଟା ବହୁତ ଭଲ ଲାଗେ ଦେଖିବା ପାଇଁ। ଆମ ଗାଁରେ କିନ୍ତୁ ସେଟା କାଇଁ ମ ହୋ ହ ମାନେ ମନା ହେଲା ହବନି ବୋଲି। କାହିଁକି ମନା ହେଲା ମୁଁ ଜାଣିନି ଅବଶ୍ୟ ଆମ ଗାଁ ରେ ମନା ହେଇଗଲା।
ହ
ଦେଖିବା କଣ ହଉଚି ଆଉ।
ହଉ।
ଆଉ ଆଉ କେତେବେଳେ ଖାଇ ପିଇକି କଣ କେମିତି ଇଏ କରିବ ବୋଲି ଭାବିଚ?
ହଁ ଖାଇ ପିଇ ଏବେ ତ ଖାଇଥିଲି ଜଳିଖିଆ ଆଉ କିଛି ସମୟ ପରେ
କେତେଟା ବେଳେ ଏମିତି ଶୋଉଚ?
ସେଇ ଦଶଟା ସାଡ ଦଶଟା ଭିତରେ ଶୋଇ ପଡ଼ୁଚି।
ଅହୋ।
ଆଉ ତମେ?
ହଁ ମୁଁ ଏବେ ଟିକେ ଗରମ ଲାଗୁଚି ତ ସେଥିପାଇଁ ମୁଁ ଟିକେ ଲେଟ ରେ ଶୋଉଚି ଆଉ।
ହଉ।
ଆଉ ତମ ପଟେ ଗରମ ଏମିତି କେମିତି ହଉ ଥିବ ଜାଣିନି କିନ୍ତୁ ଆମ ପଟେ ବହୁତ ଗରମ ହଉଚି।
ହଁ ଆମ ପଟେ ତ ସେମିତି ଗରମ ହଉଚି ଆଉ।
ଭାବୁଚି କଣ କରିବି ଗରମ ଟା କେତେ ଶୀଘ୍ର ଯିବ ମୁଁ ସେଇୟା ଭାବୁଚି।
ହଁ ବା ଗରମରେ ଘରେ ଭିତରେ ରହିବାକୁ ଟୋଟାଲି ଇଚ୍ଛା ହଉନି।
ଘରେ ବସିବା ପାଇଁ ଇଚ୍ଛା ହଉନି। ଶୋଇବା ପାଇଁ ଇଚ୍ଛା ହଉନି। ମୋର ତ ପିଠିରୁ ଗୋଡରୁ ହାତ ଯାଏଁ ପୁରା ଇଏ ହେଇଯାଇଚି। ମାନେ କଣ କହିଲୁ ଛାଲ ଛାଡିଲା ଭଳିଆ ହେଇଯାଇଚି।
ହଁ ମୋ ହାତରେ ବି ସେମିତି ହେଇଥିଲା। ତା ପରେ ଏବେ ଆଉ ହେଇନି ସରିଗଲାଣି ସବୁ।
କଣ କରିବା ଏମିତି ଗରମ ଲାଗିଲେ ଦିନେ ନା ଦିନେ ଆମକୁ ଲାଷ୍ଟ କୁ ମାନେ ପାଉଡର ମାନେ ପାଉଡର ଢାଳି ଢାଳି ବୋଧେ ମୋର ଇଏ ହେଇଗଲାଣି।
ହୁଁ
କିଛି ଲାଭ ହେଲାନି ଅବଶ୍ୟ, ହେଲେ ହେଲେ କଟି ଯାଇଥାନ୍ତା ଟିକେ ହୁଁ, ମାନେ ଘିମିର ଗୋରା ଟିକେ କଟି ଯାଇଥାନ୍ତା ହେଲେ ହେଲାନି। ହଉ ମୁଁ ଏବେ କଲ ରଖୁଛି?
ହଉ, ହଉ।